କିଏ କହୁଥିଲେ?
ହରେ କୃଷ୍ଣ ମତା ଜୀ।
ଆଜ୍ଞା ଆଜ୍ଞା ଆଉ କଣ କରୁଛନ୍ତି?
ଆ ମୁଁ ବର୍ତ୍ତମାନ ଏଇ ଘରେ ବସିଥିଲି। ହୁଁ ଆପଣଙ୍କ ପାଖକୁ ଟିକେ ଲଗେଇଲି ଆଉ। ମା କୁହନ୍ତୁ ଆପଣ କଣ କରୁଛନ୍ତି ହଁ ହ୍ୟାଲୋ ସୁଭିଲା। ଆପଣଙ୍କୁ
ହଁ ହଁ।
ହଁ କଣ ରୋଷେଇ ବାସ
ରୋଷେଇ ଡାଲି ମଞ୍ଜା ତରକାରୀ ଆଉ ଆମର ହଉଛି ଇ ଇ ଯୋଉ ଚକୁଳି ପିଠା ହେଇଛି।
ଆଚ୍ଛା କି ଡାଲି କରୁଛନ୍ତି?
ଆମର କୋଳଥଟାଲି।
କୋଳଥ ଡାଲି କୋଳଥ ଡାଲି ତ ଭଲ ଷ୍ଟୋନ
କୋଳଥ ଟା କୋଉଠି ମିଳେ କହିଲେ ଆପଣ? କୋଳଥ କୋଉଠି ମିଳେ କୁହନ୍ତୁ?
କୋଳଥ ଟା ଆପଣଙ୍କ ରେସନ ଦୋକାନରୁୁ ଯଦି ଆପଣ ଯିବେ ପ୍ରତ୍ୟେକ ରେସନ ଦୋକାନ ଆପଣଙ୍କୁ ମିଳିବ।
ନା ନା ପ୍ରତ୍ୟେକ ରେସନ ଦୋକାନ ମିଳେନି ପର୍ଟିକୁଲାର ଆପଣଙ୍କର ନିର୍ଦ୍ଦିଷ୍ଟ ଜ ଖେଗା
ହଁ ଆପଣ ଯଦି କହିବେ କୋଳଥ ଡାଲି ତାର ଉତ୍ପାଦନ କେଉଁ ଜାଗାରେ ଅଧିକ ଉତ୍ପାଦନ ହୁଏ ଆପଣ ସେମିତି ପଚାରୁନା ଆପଣ ପ୍ରଶ୍ନ ଭୁଲ ପଚାରୁଛନ୍ତି।
କୋଉଠି ଅଧିକ ଉତ୍ପାଦନ ହୁଏ ମତେ କୁହନ୍ତୁ?
ହଁ ସେଇଟା ମୁଁ ଭୁଲି ଯାଇଛି। ମନେ ହଉନି ଆପଣ ଟିକେ କହିଦିଅନ୍ତୁ କୋଉ ଜାଗାରେ
ବଲାଙ୍ଗୀର ଆମ ଓଡିଶାର ଯୋଉ ପଶ୍ଚିମ ଓଡିଶା ଅଛି ସେଇଠି ବେଶୀ ଚାଷ ହୁଏ ଯୋଉଠି କନ୍ଧମାଳ ର ଯେପରି ହଳଦୀ
ସମ୍ବଲପୁରଟା ହଉଛି ପଶ୍ଚିମ ଓଡ଼ିଶାରେ ଯାଏ ନା।
ସମ୍ବଲପୁରରୁୁ ଏକୁଟିଆ ନୁହେଁ। ପାଞ୍ଚଟା ସାତଟା ଜିଲ୍ଲା ପଶ୍ଚିମ ଓଡିଶାରେ ଅଛନ୍ତି।
ହଁ ଆପଣଙ୍କର ସମ୍ବଲପୁର ହେଇଗଲା ଆଉ ବଲାଙ୍ଗୀର ରାୟଗଡ଼ା ଟା ନା ରାୟଗୁଡା ତ ଏପଟେ
ସେଇଠି କୋଳଥ ହୁଏ କନ୍ଧମାଳ ର ହଳଦୀ ହୁଏ। କୋରାପୁଟରେ ବି କୋଳଥ ହୁଏ କୋଳଥଟା ଆମର ଉପକାରୀ ଖାଦ୍ୟ। ସେଥିରେ ଆମର କିଡନୀ ଯୋଉ ଆଁ
କୋଳଥ ଡାଲି ଆପଣଙ୍କ ସେଇଠୁ ମଗେଇଥିଲେ।
ମଗେଇଥିଲୁ ନୁହେଁ ଆମର ଯୋଉ ମେଳା ପଡେ ସ୍ଵୟଂ ସହାୟକ ଗୋଷ୍ଠୀ। ଯେଉଁ ମେଳା କରନ୍ତିନି ସେଇଥିରୁ ଆମେ ଦୁଇ ପକେଟ୍ କିଣିଥିଲୁ।
ଠିକ୍ ଅଛି ଆପଣ ଆପଣଙ୍କ ନମ୍ବର ତ ମୋ ପାଖରେ ରହିଲା। ଆପଣଙ୍କ ସହିତ ମୁଁ ଯୋଗାଯୋଗ କରିବି ମୋ ପାଇଁ ବି ପାଞ୍ଚ କିଲୋ ଆଣିଦେବେ।
ହଉ ଆପଣ ମତେ ନମ୍ବର ଟାର ଅଲଗା ଟାଇମ୍ କଲ କରିବେ ମୁଁ ଆପଣଙ୍କୁ ଦେଇଦେବି।
ହଉ। କୋଳଥ ଡାଲିର ଟିକେ ଉପକାରିତା କଣ କୁହନ୍ତୁ କୋଳଥ ଡାଲିର? ଉପକାରିତା କଣ ସବୁ ଟିକେ କୁହନ୍ତୁ?
କୋଳଥ ଡାଲି ଉପକାରିତା ହେଲା ଆମର ଯୋଉ କିଡ଼ନୀ ଆଜିକାଲି ତ ଦେଖୁଛନ୍ତି ବହୁତ ପାଣି ପ୍ରୋବ୍ଲେମ୍ ରହୁଛି ଖା ଖାଦ୍ୟ ପ୍ରୋବଲେମ ରହୁଛି ବେଶି ଲୋକ ହଉଛି କୀଡିନ ଆଫେକଟ ହଉଛନ୍ତି। କୋଳଥକୁ ସକାଳେ ପାଣିରେ ଭିଜେଇ କି ଗ୍ଲାସ୍ ରେ ପିଇଲେ ତା ପାଣି ଟା କୋଳଥ ତଳେ ରହିଯିବ। ପାଣି ଛାଙ୍କିକି ପିଇବେ ତା ଦେହରେ କିଡ୍ନୀ ସମସ୍ ସ୍ୟା ବା ମ୍ ଆମର ଯୋଉ ପଥର ହେଇଯାଉଛି ପେଟରେ ସେ ପ ପଥର ରୋଗ ସବୁ ଦୂର ହେଇଯିବ।
ଆଚ୍ଛା ସେ ଯୋଉ କିଡ୍ନୀଆ ଆପଣ କହିଲେ ଯୋଉଟା ଭେଦେଇବା ସେଟାକୁ ବି ଡାଲି ଆପଣ କରିପାରିବେ ନାଁ କି?
ହଁ ସେଇ କୋଳଥ ଡାଲିରେ କରିବେ।
ନା ନା ମୁଁ କହିଲି ଧର ମାନେ ଖାଲି କୋଳଥ କୋଳଥ ଟାକୁ ଭେଦେଇବା ନା ଡାଲି ବାନ୍ ଡାଲି ଟାକୁ ଡାଲି ପାଣି ପିଇବା ପାଇଁ କହୁଛନ୍ତି।
କୋଳଥ ଟାକୁ ତ ସେ କୋଳଥକୁ କୋଳଥ ଡାଲି କୁହାଯାଏ। ସେଇ ଗୋଟା କୋଳଥ ହୋଉ ଚୁରା କୋଳଥ ହୋଉ ପାଣିରେ ଭିଜେଇ ଦେବେ ମୁଠେ ସଖାଳୁ ଉଠିକି ଛାଣିକି ତାକୁ ପିଇବେ।
ଆଉ ସେ ମୁଠେ କୋଳଥ ଟାକୁ କଣ କରାଯିବ?
ସେଇ ମୁଠେ କୋଳଥ ଉଁମ୍ ଅମ୍ ପଛର ଯୋଉ ଭାଜିକି ଟିକେ ଖାଇ ପାରିବେ ଯୋଉ ଭଜା ଭାଜୁଚନ୍ତି। ତା ଦେହରେ ବି କୋଳଥଟା ପକେଇଦେବେ ଯେତେବେଳେ ଅଲ୍ କା ଡାଲି କରୁଛନ୍ତି ଆଉ ଦି ପର ଖାଇବା ପାଇଁ ଆପଣ ଅକା ଡାଲି କରିବେ ତା ଦେହରେ ସେ କୋଳ ଥ ଡାଲି ଟା ପକେଇଦେବେ ବ ଡାଲି ହେଇଗଲା। କିଛି ଅସୁବିଧା ନାହିଁ।
ଯଦି ଆପଣ ଯଦି ଥର ଡାଲି କରିବେ ଜଣେ ଅଢ଼େଇଶ ଅଢ଼େଇଶ ଡାଲି ଥର ଡାଲି କରି କି ସେ ଖାଉଛନ୍ତି ଦି ଜଣ ସେ ଅଢ଼େଇଶ ଡାଲିକି ଭେଦେଇକି ତା ପାଣି ପିଇକି ସେଇ ସେ
ନା ଅଢ଼େଇଶ ଡାଲି କାହିଁକି ଭିଜେଇଚ ଅଢ଼େଇଶ ସବୁଦିନି କୋଳଥ ଏତିକି ଏତିକି ଭିଜେଇ ଦେବେ ନିଜେ ପିଇବେ ରଖି ଦେଇଥିବେ ଭଜାରେ ଶାଗରେ ପକେଇବେ କୋଳଥ। ସେ ଭିଜା କୋଳଥକୁ ବୋହୁତ୍ ବଢ଼ିଆ। ନହେଲେ ଏମିତି ଯୋଉ ମୁଗ ବୁଟ ସବୁ ଭାଜିକି ଖାଆନ୍ତିନି। ରାତିରେ ତାକୁ ପିଆଜ ଆଉ ଟିକେ ଲଙ୍କା ପକେଇ ଦେଇକି ରାତିରେ ଭାଜିକି ମୁଢ଼ି ଫୁଡ଼ି ଗୋଡ଼େଇକି ବି ଖାଇଲେ ଆ ଆଉରି ଭଲ।
ମୁଢି଼ ଗୋଳେଇକି ମୁଢି଼ କଥାରୁ ଉଠିଲା ମୁଁ ଗତ ଦୁଇ ଦିନ୍
ମୁଢି଼ ସନ୍ଧ୍ୟା ବେଳେ ଯୋଉ ଖାଉଥିଲେ ସେରା ରଖିଦେଲେ ସଖାଳ ଭିଜାକୁ ପାଣି ପିଇ ଦେଖିବେ ରାତିରେ ରମ୍ ଦି ପର ସାରା ରଖିଦେଲେ ସନ୍ଧ୍ୟାବେଳେ ମାନେ ଇଏ ଚଟା ପଟ୍ ଆଇଟମ୍ ଟିକେ କରିଦେବେ ଆଉ।
କହିଲେ ମୁଢ଼ି ଗୋଳେଇ ଖାଇବା ପାଇଁ ଅଁ ମୁଁ ତ ନିୟୁଜ୍ ଦେଖିଥିଲି ଦି ଦିନି ତଳେ ମୁଢ଼ି କି ବର୍ତ୍ତମାନ ଗୋଟେ ଡ ପ୍ଲାଏ ଫୁଡ୍ ରେ ତାକୁ ଗଣତି କରାଉ
ନା ନା ଡ୍ରାଏ ଫୁଡ୍ ନୁହେଁ ସେ ସେ ଡ୍ରାଏ ଫ୍ରୁଟ୍ ଆପଣ ଯୋଉ କହିଲେ ଡ୍ରାଏ ଫ୍ରୁଟ୍ ନୁହେଁ ଡ୍ରାଏ ଫ୍ରୁଟ୍ ହେଲା କାଜୁ ଖିସ୍ ମିସ୍।
ନା ନା ମୁଁ କହୁନି ଏକଥା ନିୟୁଜ୍ କହୁଛି କନକ ନିୟୁଜ୍ କହୁଛି ଯେ ବର୍ ତମାନ୍ ମୁଢ଼ିକୁ ଡ୍ରାଏ ଫୁଡ୍ ଭାବରେ ଗଣତି କରାହୋଉଛି ବଡ଼ ବଡ଼ ସେଲିବ୍ରେଟି ମାନେ ହେଇଗଲେ ନେତା ମନ୍ତ୍ରୀମାନେ ହେଇଗଲେ ମୁଢ଼ିକୁ ଖାଉଛନ୍ତି। ହୁଁ ମୁଢି଼ ତ ସେମିତି ବାରି ପଦାର ପ୍ରଧାନ ଖାଦ୍ୟ ମୁଢ଼ି ଆପଣ ଘରେ ଘରେ ପ-ପ୍ରଚାରିତ ମୁଢ଼ି। ପ୍ରତ୍ୟେକ ଦୋକାନ ବଜାରେ ମୁଢ଼ି ଯୁଆଡ଼େ ଯିବେ ମୁଢ଼ି। ବୁଝିଲେ ଆପଣ ଯାଇଛନ୍ତି ବାରିପଦା ଆପଣ କେବେ ଯାଇଛନ୍ତି? ହ୍ୟାଲୋ।
କାଜୁ ଖିସ୍ ମିସ୍ କି ଡ୍ରାଏ ଫୁଡ୍ କୁହାଯାଏ ଇଏ ମୁଢି ଜ
ହଁ ସେଟା ତ ମୁଁ ପ୍ରଥମ ତ ଶୁଣିକି ଯେତେବେଳେ ମୁଁ ଆଶ୍ଚର୍ଯ୍ୟ ହେଇଗଲି କି ମୁଢ଼ି ଟାକୁ କେମିତି ଏଁ ଡା ଡ୍ରାଇ ଫୁଡ୍ ରେ ଗଣତି କରୁଛନ୍ତି।
ହଁ ସିଏ ସର୍ କାର୍ ତ କହୁଚି ସେମିତି କଥା କିନ୍ତୁ ଏଟା ପ୍ରକୃତର ନୁହେଁ ଡ୍ରାଇ ଫ୍ରୁଟ୍ ଅଲଗା ମୁଢ଼ି ଅଲଗା। ସେ କହିଦଉଚି ସେଇଭଳିଆ ଲୋକ ଖାଇବେ ବୋଲିକି। ଡ୍ରାଇ ଫ୍ରୁଟ୍ସ ଖାଇଲେ କଣ ଆମର କାଜୁ କିସମିସ ଭଳିଆ ସକ୍ତି ପଳେଇ ଆସିବ କହୁନା
ନା ନା।
ହଉ ଆପଣ କଣ କରୁଥିଲେ କି ଏବେ? ଖାଇସାରିଲେଣି ନା କଣ?
ନା। ବର୍ତ୍ତମାନ ଆମ। ମୁଁ ତ ଆଜି ଅଫିସ ଯାଇନି। ଘରୋଇ କାମ ଯୋଗୁଁ। ତ ବର୍ତ୍ତମାନ ଆମର ସାରୁ ଚିଲା, ଚିରା ହଉଥିଲା। ସେଟା ସାରୁ ଚିରିକି ଆସିକି ବର୍ତ୍ତମାନ
ସାରୁ ତମର ଲଗା ହୁଏ ବୋଧେ ନା। ହଉ ଯାହା ହଉ।
ସାରୁ ଆମର ପ୍ରତ୍ୟେକ ବର୍ଷ ଲଗା ହୁଏ ଆମ ବାଡ଼ିରେ। ଆମର ଗୋଟେ ବଡ଼ ବାଡ଼ି ଗୋଟେ। ଗୋଟେ ଏକର ଦେଢ଼ ଏକର ହେବ ବାଡ଼ି। ଏଠି ସବୁ ପନିପରିବା ଲଗା ହୁୁଏ। ଏଥର ସାରୁ ପ୍ରଥମଥର ଲଗାହଇଚି ଆମ ବାଡ଼ିରେ। ହୁଁ। କିନ୍ତୁ, ବିିଲରେ ଲାଗେ।
ଓହୋଃ। ହଉ ଯାହା ହଉ ସା ଚାଷ କଲେ ବରଂ ଭଲ।
ଆଜ୍ଞା। କଣ କରିବା ଆଉ? ଅଫିସ୍ କାମ ସହିତ ବି ଟିକିଏ ଚାଷବାସ କଲେ ଶରୀର ସୁସ୍ଥ ରହିବ।
ଶରୀର ସୁସ୍ଥ ରହିବ। ନିଜେ ବାଡି ପନିପରିବା କିଛି ପାଇପାରିବେ।
ଆଜ୍ଞା। ଆପଣ କୁହନ୍ତୁ। ଆପଣ ଯଦି କୁହନ୍ତୁ ଆପଣଙ୍କ ଆଡ୍ରେସ୍। କେବେ ମୋତେ ପର୍ସନାଲ୍ କଲ୍ ରେ କେବେ କହିବେ। ଆପଣଙ୍କ ଘରେ ମୁଁ ନେଇକି ପହଞ୍ଚାଇ ଦେବି। ହୁଁ ସାରୁ ନଦେଇ ପାରିଲେ ସାରୁ ପତ୍ର ଆପଣଙ୍କୁ ଦେଇ ଦେବି।
ସାରୁ ପତ୍ର ବେସନ ଦେଇକି ଯୋଉ ବରା ଛାଣିକି ଖାଉଚନ୍ତି ଆଉ।
ଆଜ୍ଞା।
ହଉ, ହଉ। ହଉ, ଆଉ କଣ କହୁଚନ୍ତି?
ଆପଣ, ଆପଣଙ୍କ ପାଖରୁ ଗୋଟେ ଭଲ ଜିନିଷ ଶୁଣିଲି। ଡାଲି, ଡାଲିକି ମୁଁ ଆଉ ଘରେ ବି କହିବି ଆଉ ଆଚ୍ଛା। ହରଡ଼ ଡାଲିର କଣ ଉପକାରିତା ଟିକେ କୁହନ୍ତୁ।
ହରଡ ଡାଲିରେ ବେଶୀ ସବୁବେଳେ ତ ହରଡାଲି ଲୋକ ଖାଉଚନ୍ତି। ହରଡ ଡ଼ାଲି ରେ ଉପକାରିତା ନାହିଁ, ମୁଗ ଅଛି। ମସୁର ଅଛି‌। ହାଡପୁଟି ହେଲେ ଆମର ପିଲାଙ୍କୁ ବହୁତ ଥଣ୍ଡା ହେଲେ ମସୁର ଡାଲି ବି ଲୋକ ଖାଆନ୍ତି। କିନ୍ତୁ ହରଡ଼ ଡାଲି ବେଶୀ ଖାଇବା କଥା ନୁହେଁ।
ଆଚ୍ଛା। ସାଧାରଣତଃ ଲୋକେ କୁହନ୍ତି ଆମ ଘ ଆମର ରୋଷେଇ ରୋଷେଇ ଘର ହେଉଚି ଉଁ ଡାକ୍ତରଖାନା। ତ ରୋଷେଇ ଘର ବି କିଛି ଉପକାରିତା କିଛି କୁହନ୍ତୁ ଟିକେ।
ରୋଷେଇ ଘର ଡାକ୍ତରଖାନା କହିଲେ, ଆମେ ଯଦି ସନ୍ତୁଳିତ ଆହାର ଖାଇପାରିବା ଅ ତାହେଲେ ନିଶ୍ଚୟ ଆମେ ନିଜକୁ ନିଜର କୁ ନିଜେ ସଜାଗ କରିପାରିବା। ହଁ। ତା ଧୂ ସ୍ୱାସ୍ଥ୍ୟ ଠିକ୍ ରହିବ। ତେଲ ମସଲା ଖାଦ୍ୟରେ କମ୍ କରିବା। ସକାଳୁ ଆମେ ଯେଉଁ ଲେମ୍ବୁ ଅଁଳା ଯଉଁ ଆମର ହରିଡା ସେ ପାଣି ଯଦି ଭିଜେଇକି ପିଇ ପାରିବା। ତାପରେ ତେଲ ମସଲା ସବୁଠାରୁ କମ କରିବା। ସିଝା ଖାଦ୍ୟ ଖାଇବା। ମାଛ ମାଂସ କୁ ସବୁବେଳେ ଦୂର କରିବା। ମୁଁ ଆଜୀବନ ନିରାମିଷାସି। ମୁଁ, ମାଛ, ମାଂସ ଖାଉନି।
ଆପଣ ଟୋଟାଲି ଆମିଷ ଖାଆନ୍ତିନି।
ନା, ନା।
ଯାହା ହଉ ଭଲ ଗୋଟେ ଜୀବକୁ ହତ୍ୟା କରି ଆପଣ ଖାଉନାହାନ୍ତି। ଆପଣ ପୁଣ୍ୟ ସ୍ୱର୍ଗ। ଆପ ଣ ଯିବେ। ଆମେମାନେ କିନ୍ତୁ ନର୍କକୁ ଯିବୁ। ଯେହେତୁ ଆମେ ଆମିଷ ଖାଉଚୁ। ଉଁ କାହିଁକିନା ଗୋଟେ ଜୀବକୁ ହତ୍ୟା କରିକି ଆମେ ସିଏ ବି କାହା ଛୁଆର ମା ହେଇଥିବ, କାହା କି ଛୁଆ ହେଇଥିବ, କାହା ପିୟୁସି ହେଇଥିବ। ହୁଁ ଆମେ ତାକୁ ହତ୍ୟା କରିକି ଖାଉଛନ୍ତି।
ସେ ସବୁ ଭଲ କଥା। ମୁଁ ବହୁତ ଦିନ ହେଲା ଛାଡ଼ିଲିନି। ଦୀର୍ଘ ପଇଁତିରିଶ ବର୍ଷ ହେଲା ଛାଡିଥିଲି। ତିରିଶ ବର୍ଷ ତିରିଶ ବର୍ଷ ହେଲାଣି। ମୋର ଅ ଯେତେବେଳେ ଯୁକ୍ତ ଦୁଇରେ ପଢୁ
ଆପଣଙ୍କର କେତେ ବର୍ଷ କହିଲେ?
ମୋର ହେଲାଣି ଛୟାଳିଶ।
ଛୟାଳିଶ ତା ମାନେ ଆପଣ ମୋଠୁ ତିନି ବର୍ଷ ସାନ ମତେ ବର୍ତ୍ତମାନ ଅଣଚାଶ ବର୍ଷ।
ଆଜ୍ଞା ଆଜ୍ଞା ଓହୋ ଓହୋ। ହଉ ଭଉଣୀ ଭଳିଆ ଆଉ ଆଜ୍ଞା ଆଜ୍ଞା ହଉ ରହୁଛି।
ଆଜ୍ଞା ନା ନା ଶୁଣନ୍ତୁ ହାଲୋ। ନା ନା ଟିକେ ସମୟ ଅଛି ସମୟ ହେଇନି ବର୍ତ୍ତମାନ ବୁଝିଲେ କି? ଆ ସମୟ ହେଇନି ସେଥିପାଇଁ ଆଉ ତିରିଶ ସେକେଣ୍ଡ ର ସମୟ ଅଛି। ଠିକ ଅଛି ତ ଆଜ୍ଞା?
କୁହନ୍ତୁ।
ହୁଁ ତ ଆପଣ ଯାହାହଉ ଆପଣଙ୍କ ପାଖରୁ ବହୁତ କିଛି ଜିନିଷ ଶିଖିଲି। ଅ କୋଳଥ ଡାଲି ଉପକାରିତା ଡାଲି
ହୁଁ।
ରୋଷେଇ ଘରୁ କିଛି ଜିନିଷ, ଯେଉଁଟାକି ଆମେ ଶରୀର ଅସୁସ୍ଥ ରହିଲେ।
ଆପଣ ଅଫିସ ଗଲା ବେଳେ କଣ ନିଜେ ରୋଷେଇ କରି ଖାଉଛନ୍ତି ଆସିକି?
ନା ନା ମୁଁ ଘରୁକୁ ଯିବା ଆସିବା କରୁଛି ସେଥିପାଇଁ ଘରୁ ଟିଫିନ୍ ନେଇକି ମୁଁ ଯାଉଛି।
ଓ ହୋ ହୋ।
ସମୟ ସମାପ୍ତ ହୋଇଯାଇଛି।
ହୁଁ ହଉ ହଉ।